ହାଲୋ।
ହାଲୋ -ହଁ।
ହଁ- ଠିକ୍।
ହଁ- କୁହନ୍ତୁ।
ଆଉ କୁଆଡେ ସବୁ ଯାଇଥିଲେ?
ଯାଇଥିଲୁ ଏଇ ଯଉ ଜଗନ୍ନାଥ୍ ପୁରୀ ଯାଇଥିଲୁ ଆଉ।
ଭିଡ ଥିଲା ନା ନାଇ?
ହଁ ବହୁତ୍ ଭିଡ ହଉଚି।
ଏବେ ଜଗନ୍ନାଥ୍ ମନ୍ଦିର ।
ହଁ ବହୁତ ଭିଡ ଏ ଯୋଉ ଗରମ ରେ ଛୋଟ ଛୋଟ ଛୁଆ ଆଉ ବଡ ଲୋକମାନଙ୍କୁ ହିଁ ଯିବା କଥା ଥା ନୁହଁ କାରଣ ଏତେ ଯୋଉ ଭିଡକୁ ଗରମ ହଉଛି। ଏତେ ଗୁଳୁଗୁଳି ଅଣ ନିିଶ୍ଵାସ ହେଇ ଯାଉଚନ୍ତି ଲୋକ।
ଏଇ ବିଚ ପାଖରେ ଦେଖିଛନ୍ତି ନାାଇ ଗୋଟେ ଖୋଲି ବେଇଛନ୍ତି ରାମ ମନ୍ଦିର ଏଇ ଅଜାତିଆ ଗୁଡ଼େ ରାମ ମନ୍ଦିର ବନେଇ ଚନ୍ତି।
ହଁ ସେଟା ଶୁଣିଥିଲି ଯାଇପାରିଲିନି ଆଉ।
ହଁ।
ଆପଣ ଯାଇଛନ୍ତି ସେଠିକି?
ହଁ ମୁ ଯାଇଥିଲି ଏବେ ରି ସେଣ୍ଟିଲ ଯାଇକି ବହୁତ ବଡ଼ିଆ ବନେଇଚନ୍ତି। ଫେସବୁକ୍ ରେ ଆ ରିଲ୍ହେରିକାରେ ଦେଖଥିଲେ ନା ଆଉ ଗଜ ଦେଖି ଠିକ ଅଛି ସେ କଣ ଦେଇଛି କାରଣ ଅଯୋଧ୍ୟ ତ ଯାଇ ହଉନି ଏଇଠି ହେଲେ ଦେଖିଦବ। ଯାଇୁ ଇ ଲାଇଟ ହାଉସ୍‌ ଅଛି ସେଇ ପାଖରେ ହିଁ ବନେଇଚି।
ଆକା ସେତେବେଳେ କେମିତି ଭିଡ ଥିଲା ଆପଣ ଯେତେବେଳେ ଯାଇଥିଲେ?
ଭିଡ଼ ତ ସବୁବେଳେ ଏମିତି ରଉଛି ଆମେ ଆକ୍ରଚ୍ବାଲି ରବିବାରେ ପଳେଇଥିଲୁ ତାଙ୍କର ମାନେ ମୋ ହଜ୍‌ବେଣ୍ଡ ର ଛୁଟି ହଉଛି ନା ସେଇଥିପାଇଁ ପଳେଇ। ଭିଡ ତ ରହୁଛି ମାନେ ପୁରୀ ତ ଏବେ କଣ ଟିଭିରେ ସବୁ ଜାଣିଗଲେଣିି। ଆଗରୁ ଏତେ ଚ୍ୟାନେଲ ବାହାରି ନଥିଲା ନା ଟିଭିରେ। ଚ କି ଆଉି ଚେ ଯ ହ ତ ସେଇଥିପାଇଁ ତ ଭିଡ ହଉଥିବ।
ହୁଁ ତାପରେ ସୁବିଧା ହେଇଗଲା ନା ସବୁ ସୁବିଧା ହେଲା ଟ୍ରେନ ସୁବିଧା ହେଇଗଲା ରହିଲେ ଆମେ ଝିଅମାନେ ବି ଏକୁଟିଆ ଯାଇକିନା ଆମେ ଆରାମସେ ରହିକି ଆସିପାରୁ।
ଅଁ ହଁ ସେହି ଖାଲି ଦରପେକ୍ଷା ଥରେ ସାଢୁହାନ୍ତି। ନହେଲେ କି ଅସୁବିଧା ନାହିଁ। ଆମେ ଯଦି ସ୍ନାଟ ଥିବ ନିଜେ କିଛି କରି ଦ
ହଁ।
ବଜସ ଭିଡ଼ ତ କପୁ ହେ ତମେ ଦେଖିବ ସେ ଜଗନ୍ନାଥଙ୍କ ପାଖରେ ପୂଜା କଅଁ କିସବୁ ଜାଣିଗଲାଣି ରାତିରେ ବେଶୀ ଭିଡ଼ ହଉନି ଗୋଟେ ଦର୍ଶନ ପାଇି ତ ଏବେ ରାତିରେ ବି ଲୋକ ଲାଇନ୍‌ କରୁଛନ୍ତି ର କିନ୍ତୁ ଏବେତାର ଦିନ ସାରା ଏତେ ଖରା ହଉଛି ନା ଚାରିଟାରୁ ଦିଟାଯାକେ ବନ୍ଦ ରହିଥିଲା ଟି। ପ ଚାଲିଛି ସେଥିକିବେଳେ କିଛି କହିଲୁନି? ନହେଲେ ଆମେ କେହି କଣ ରାତିରୁୁ ଏଗାରଟାଳୁ କେହି ଘରୁ ଯାଇଁକି ସେଇଠି ରାତିରେ ରହିଲୁ ହୋଟେଲେରେ। ଠିକ୍ ଦିଟା ତିନିଟା ବେଳୁ ବାହାରିଲୁ କିନ୍ତୁ ଏବେ
ଆଛା। ରାତିରେ ଆକ୍ଚୁଆଲି ଗଲେ ଭଲ ଗୋଟେ ପକ୍ଷରେ ମାନେ ଥଣ୍ଡା ଲାଗୁଥିବ ବି ଦେଖିପାରିବ ସେଠି ଶଉଛନ୍ତି ବି ସେ ବଡ ଦାଣ୍ଡରେ ବହୁତ ଲୋକ ଶୋଉଚନ୍ତି ବି, ନା?
ସାଇଟ୍ ରେ ଯୋଉ ତମର କମେ ସେଠି ସୌଚାଳୟ ବି କରିଦେଇଚନ୍ତି। ତାପରେ ଅରାମସେ ସେଇ ତଳେ ଶୋଇପଇଲ, ମନ୍ଦିର
ଏ ଶୌଚାଳୟ ବା ଲେଡିଜ ମାନେ ଯାଇପାରୁନାହାନ୍ତି, ଖାଲି ଜେଣ୍ଟସ ମାନେ ଯାଉଚନ୍ତି। ମ ମହିଳା, ପୁରୁଷ ସବୁ ଯାଇପାରିବେ।
ହଉ ହଉ
ଓହୋ, ନାଇଁ ସମାଚାର ଦଉଥିଲା ନା ଯୋଉ ଓ ଲାଇନ୍ ଲଗେଇବାକୁ ପଡୁଚି ପୁରୁଷ ମାନେ ଠିଆ ହେଇଚନ୍ତି, ନାରୀ ମାନଙ୍କ ପାଇଁ ଜାଗା ନାଇଁ।
ପୁରା ଧିରେ ଧିରେ ହଉ କି, ଏକାଦଶୀ ହଉ କି କିଛି ବି ପର୍ବ ଯଦି ର ଜଗନ୍ନାଥଙ୍କର କିଛି ଚାଲିଥିବ, ତ ଭିଡ଼ ତ ରହୁଚି। ତମେ ତ ଟାଇ ନେଇକି ରହୁ କେତେ, ନିଇତି ଗୋଟେ ଦିଟା ଯାହାହେଲେ କରୁଚନ୍ତି। ଦର୍ଶନ ଏଣା ଆମେ ଯାଇଥିଲୁ, ଏକାଦଶୀ ବୋଧେ ଆରବର୍ଷ ଯାଇଥିଲୁ, ମାଙ୍କୁ ନେଇିକି ଯାଇଥିଲୁ। ବହୁତ ଭିଡ଼, ମାନେ କଣେ ଭାବି ବିି ପାରିବନି କଣ ଏତେ ଭିଡ, ଦର୍ଶନ କରିପାରିବୁ କି ନାଇଁ ସେଦିନ? କେତେ ଲୋକ ସକାଳୁ ଠିଆ ହେଇଛନ୍ତି ଯେ, ମାନେ ଆମେ ପାଞ୍ଚଟା ବେଳୁ ପହଞ୍ଚିଲା ବେଳୁ ବି ସେମାନେ ତ ଆମେ ଦ ମୋ ନଣନ୍ଦ କାନ୍ଦି ବି ପକଉଥାନ୍ତି , ଏକାଦଶୀ ରେ ଉପାସ କରିକି ଆସିଥାନ୍ତି। ଜଗା ଦେବ ଦର୍ଶନ କଲେ ଖାଇବେ କି କଣ? ଏତେବେଳୁ କଣ କାନ୍ଦି ପକାଉଥାନ୍ତି, ପୋଲିସ ମାଡାମ କଣ କରିବେ? ସିଏ ବି କହୁଥିଲେ ଆମେ କଣ କରୁବୁ, ଏତେ ଭିଡ଼ ହଉଚି ଆମେ ବି ହେଲା ଯେ
ଏଥିପାଇଁ ମୁଁ
ଏତେ ଭିଡରେ ବି ଆଉ ପୋଲିସ କଣ, କେହି ବି କିଛି କରିପାରିବେନି। ତାପରେ ଯେତିକି ଟାଇମ ହଉଚି ସେତିକି, କଣ କହିଲ?
ହଁ, ଯେହେତୁ ସେମାନେ କି ତାଙ୍କ କର୍ତ୍ତବ୍ୟ କରିବେ ନା।
ହଁ, ସେ ଯ, ସେ ଯୋଉ ଲୁଚେଇକି ଫୋନ ନେଇ ଯାଉଚନ୍ତି। କେତେ ଚେକିଂ କରିବେ କୁହନ୍ତୁ, ଆମର କର୍ତ୍ତବ୍ୟ ହେଲା ଆମେ ଫୋନ ଫୋନ ନବା ନାହିଁ। ଲୁଚେଇକି ଫୋ ଫୋନ ନଉଚନ୍ତି, ସେଠି ଫଟୋ ଉଠା, ଯୋଉଟା ମନା
ରିଲ କରିବୁ, ହଁ, ଫୋନ ରେ ରିଲ କରିବେ ବୋଲି। ଥରେ ଗୋଟେ ଝିଅଟେ ସେମିତି କରି କି, ହଁ
ସେ ଝିଅ ଟା ଧରା ପଡିଗଲା ନା ଫୁଣି?
ହଁ ଧରାପଇଲା, ରିଲ ରୁ ଧରା ପଇଲା, ଭୁଲ ଫୁଲ ମାଗିଲେ। ଏଇ କଥାକୁ ନେଇ ଏନ କରିବା କଥା ନୁହେଁ, ଭକ୍ତିରେ ଡାକ। ଏ ସବୁ କଣ? ଆଉ ମାତା ମଠ ଯାଇଚନ୍ତି ନା ନାଇଁ, ପୁରୀରେ ଗୋଟେ ଜାଗା ଅଛି ମାତା ମଠ?
ହଁ ହଁ ସେଠି ଯାଇଛି ନା।
ଏଇଟା ବି ବଢଆ ଇଏରେ ସବୁ ଠାକୁର ଅଛନ୍ତି। ତମେ ବୁଲି ବୁଲିିକା ଦେଖିପାରିବ। ଆଉ ପାଠ ଭଳିଆ ହେଇଛି କୃଷଣଙ୍କର ଯୋଉ ପାକ ପାଙ୍କର ଏଇ ଯୋଉ ଶୋଇଥିବେ ପାଣିି ଭିତରେ। କୁଡ଼ିଆ କରୁଛନ୍ତି। ଦେଇବି ତିନି ଆ ଯାଇକି ତମେ ଖାଇବି ପାରିବ ଖାଇପାରିବ। ଏମିତି କିଛି ନଁ ଅର ଖାଇବି ପାରିବ। ଆମେ ବି ଯେଥର ଯାଉ ସେଇଠି ବୁଲିକି ଆସିଥା।